ହଁ, ସାର୍ ନମସ୍କାର।
ହୁଁ ନମସ୍କାର କଣ କରୁଚନ୍ତି?
ଏଇ ବର୍ଷା ହଉଥିଲା ତ ଟିକେ କାମ ସାରି ବସିଛି ଆପଣ କଣ କରୁଛନ୍ତି?
ହୁ ସେଇ ବର୍ଷା ଟାଇମ ରେ ଶୋଇଛି ଆଉ
ଆଚ୍ଛା ଆପଣଙ୍କର ବର୍ଷା ହଉଛି ସେଠି ଜୋର ନା ଅଳ୍ପ
ହଁ ପ୍ରବଳ ଜର ମାନେ ଜୋରେ ମାନେ ଏକ୍ସେସ।
ହଁ ଆମର ବି ତ ଏଠି ହଉଛି।
ହୁଁ ତମର ଏଟା କୋଉଠି କି?
ଆମର ଏଠି କଟକରେ।
ଓହୋ।
ଆଛା ଆଉ ଖାଇଲେ କଣ ଆପଣ?
ହୁଁ, ମୁଁ ଖାଇଥିଲି ସକାଳେ ଭାତ, ଆଳୁ ଭଜା ଏମତି ଆଉ ଆଳୁ ଦଳା।
ପଖାଳ ଭାତ, ପଖାଳ ଭାତ।
ହଁ, ଆମର ପଖାଳ।
ଆଚ୍ଛା, ବର୍ଷା ପାାଗରେ ପଖାଳ, ମୁଁ ଖାଇଥିଲି ଜଳଖିଆ ଖାଇଥିଲି। ଇଟିଲି, ବରା
ହୁଁ, ହୁଁ ଆପଣ ଯାଇକି ଆଣିଥିଲେ? ନା ବାପା ଆଣିଥିଲେ ଯାଇକି। ଜଳିଖିଆ ଏତେ ସକାଳୁ କିଏ ଆଣିକି ଦେଇଥିଲା?
ନାଇଁ ଏଇଟା ତ ଆମର ତ ବର୍ଷା ହଉଥିଲା ବୋଲି ଆଜି କରିବାକୁ କିଛି ଇଚ୍ଛା ହେଲାନି। ଆଜିଟି ଆମର ବଜାର ନେଇ ଆସିଥିଲୁ।
ଓହୋଁ ବର୍ଷା ପାଗରେ ବି ବର୍ଷା ପାଗରେ ବି ମାନେ ଜଳିକିଆ ଟା ଖାଇଲେ ଟିକେ ଇଏ
ହଁ ଭଲ ଲାଗେ ଆଉ ଆପଣ ତ ଯାହା ହଉ ବର୍ଷା ପାଗ ରେ ପଖା ପଖାଳ ଖାଉଛନ୍ତି। ପଖାଳ ଖାଇଲେ ତ ହୁଁ ଥଣ୍ଡା ଧରିବ ଆମକୁ।
ନା ନା ଆମର ବର୍ଷକ ବାର ମାସ ଯାଙ୍କ ପଖାଳ ଖାଇଲେ କିଛି ଅସୁବିଧା ନାହିଁ, ଆମେ ଖାଇ ପକାଉ।
ଆଚ୍ଛା, ହଁ, ଆପଣଙ୍କର ଚଳି ଯାଉଛି ତ ଖାଇ ଦଉଛନ୍ତି କିନ୍ତୁ ଜଣେ ଜଣେ ତ ଦେହରେ ଯାଏନି, ପଖାଳ ଦେହ ଖରାପ ହେଇଯାଏ। ମୋର ମୋର ଦେହ ଖରାପ ହେଇଯାଏ।
ଅ, ହଁ। ନା ମୁଁ ପଖାଳ ପଖାଳ ମୋର ବର୍ଷ କ ବାର ମାସ ଯାଙ୍କ ମୁଁ ଗରମ ଖାଏନି ଏତେ। ଯୋଉଠି ଯା ଭୋଜିଭାତ ହୁଏ ତ ଆଡ୍ ଜଷ୍ଟ ମେଣ୍ଟ କରିବାକୁ ପଡେ କିନ୍ତୁ ମୁଁ ପଖାଳ ଖାଇଲେ ମତେ ଟିକେ ଭଲ ଲାଗେ।
ଆଚ୍ଛା ପଖଆଳ କଣ ତିନି ଟାଇମ୍ ଖାଆନ୍ତି ନା ଏମିତି ଦିନ ମାନ୍ ଭିତରେ ଗୋଟେ ଟାଇମ୍ ଖାଆନ୍ତି?
ଯଦି ସେମିତି ବି ହୁଏ ତାହେଲେ ମୁଁ ତିନି ଟାଇମ ବି ଖାଇଦେବି।
ଆଛା ନାଇଁ ମୁଁ ପ ପାଖାଳ ଭଲ ପାଏଜେ କିନ୍ତୁ ମୁଁ ବେଶୀ ଟିକେ ଏଇ ଆମର ଯୋଉ ଖରା ବେଳ ଟାଇମ୍ ଟା ଏଇ ଟାଇମ ଖାଇବା ପାଇଁ ଭଲ ଲାଗେ କାହିଁକି? ନା ମୁଁ ଟିକେ ମାନେ ଖରା ଦିନରେ ଗରମ ଖାଇ ପାରେନି। ଆଉ ସେଥି ପାଇଁ ମୁଁ ଟିକେ ଖାଇଦିଏ।
ନା ପୁଅ ପୁଅ ପିଲାଙ୍କ ବଡି ଆଉ ଝିଅ ପିଲାଙ୍କ ବଡି ବିିତରେ କିଛି ଫରକ ଅଛି, କାହିଁକି ନା ତାଙ୍କର ମାନେ ସେ ଏତେ ଥଣ୍ଡା ଇଏ କରି ଆଇସ୍କ୍ରିମ ଖାଇଦେବେ କିନ୍ତୁ ପଖାଳ, ଫଖାଳ ଖାଇକି ସେ ରହିପାରିବେନି।
ହଁ ମୁଁ ତ ପଖାଳ ପଖାଳ ଖାଏ କିନ୍ତୁ ମତେ ଟିକେ ଥଣ୍ଡା ଧରି ପକାଏ ମୋ ଦେହ ହାତ ସବୁ ଦରଜ ହେଇଯାଏ। ହେଲା ଆଉ ଆପଣ କୁଆଡେ ଯାଇନାହାନ୍ତି ନା ଘରେ ଅଛନ୍ତି?
ନା ମୁଁ ସକାଳେ ଡ୍ୟୁଟି ସାରିକି ଆସିଲି ମୋର ନାଇଟ ଡ୍ୟୁଟି ଥିଲା।
ଆଛା।
ହୁଁ ରୁ ଆସିଲି ଆସିକି ତ ଘରେ ଅଛି ତାପରେ ହୁଁ ଏଇ ଇଣ୍ଡଷ୍ଟ୍ରିରେ ପ୍ଲାନ୍
ଆଛା।
ହୁଁ।
ଆଉ ଆପଣ ରଥଯାତ୍ରା ଯାଆନ୍ତି ଦେଖିବାକୁ?
ରଥଯାତ୍ରା ଆମ ଗାଁ ରେ ହଉଛି। ରଥଯାତ୍ରା ମୁଁ କେବେ ତ ଯାଇନି ଏତେ ଭିଡ଼ରେ।
ହୁଁ।
ତ ଜଉ ଆମ ଗାଁ ରେ ବି ଏମତି ରଥ ଟଣା ହଉଛି। ଡିଜେ ଫିଜେ ବାଧୁଛି ସବୁ ଏମତି ଗୋଟେ ମାନେ ଇଏ ର
ବାଜେ।
ଆଜ୍ଞା ଆମର ଡିଜେ ବାଜୁଥିବ।
ଆଚ୍ଛା ଏମିତି ରଥ ଟଣାରେ କୋଉଠି ଡିଜେ ମୁଁ ଜାଣିନି ଫାଷ୍ଟ ଟାଇମ ଶୁଣିଲି।
ଅ ହଁ। ଓ ହୋ।
ଆମର ଏଠି ରଥ ଟଣାରେ କେବଳ ରଜା ଆସନ୍ତି ପହଁରା କରିଦ କରନ୍ତି ତାପରେ ଆମର ହୁଁ ସେମିତି ବକ୍ସ ବକ୍ସ୍ ତ ନୁହେଁ ମାଇକ୍ ସେମତି ବାଜେ ତାପରେ ରଥ ଟଣା ହୁଏ ଲୋକ ପ୍ରବଳ ହୁଅନ୍ତି।
ନା ନା।
କିନ୍ତୁ ଆମର ଏଠି ଡିଜେ ବାଜେ ନାହିଁ।
ଆମର ଯୋଉ ପୂର୍ବ କାଳର ଯୋଉଟି ଲୋକଟେ ଥିଲେ ସେ ରଜା ଥିଲେ।
ହୁଁ।
ସିଏ ଦି ବର୍ଷ ହେଲା ଡେଥ୍ କରିଗଲେ ତାଙ୍କ ପୁଅ ରଜା ହେଇଛନ୍ତି ସେ ଟିକେ ଆଧୁନିକ ଜଗା ଯୋଉ ରଜା ତ ତାଙ୍କୁ ଟିକେ ଯେ ଟିକେ ଅଧିକ ଟିକେ ଇଏ କରୁଛନ୍ତି କାହିଁକିନା ଆମର ଡିଜେ ବାଜିବ ଆମର ଯୋଉ ବାଜା ବାଲା ଆସିବେ। ବାଜା ବାଲା ଆସିବ। ମହୁରିଆ ଆସିବେ ରଥ ଟଣା ହେବ ସେ ବସିବେ ରଥ ଟଣା ହେଇକି ଆମର ଡିଜେରେ ତ ଆମର ମାନେ ଭଜନ କମ ଆଉ ଆଧୁନିକ ଅଧିକ। ଛୁଆ ନାଚନ୍ତି ଗାଁ ଛୁଆ ଖୁସିରେ ଆଉ।
ଏମିତି କଣ ରଥଯାତ୍ରା ତ ଏମିତି କରିବା କଥା ନୁହେଁ ଠାକୁରଙ୍କ ପାଖରେ।
ଛୁଆ ଖୁସି ହଉଛନ୍ତି ମାନେ ର
ଖୁସି ହବା କଥା ଖୁସି ହବା କଥା ସେ ତ ଆମର କୌଣସି ଗୋଟେ ଭସାଣି ହେଲେ ଆଜ୍ଞା ଖୁସି ହେଲେ ଚଳିବ। କିନ୍ତୁ ରଥଙ୍କ ପାଖରେ ଏମିତି କଣ ଠିକ୍ ଏଇଟା?
ନା ନା ଏଟା ତ ଠିକ ନୁହଁ ଆମେ ଜାଣିଛୁ ବି ଠିକ ନୁହଁ କିନ୍ତୁ ଆମେ ର ଥାରୁ ଟିକେ ଡିଷ୍ଟାନ୍ସ ରଖୁଛୁ ଡିଜେଟାକୁ।
ହେଲେ ବି ସେଟା ସେଟା ଅନ୍ୟଟାଇମ୍ ରେ ଶୁଣନ୍ତୁ ବର୍ଷ ସାରା ତ ସୁଯୋଗ ମିଳୁଛି ତ କରିପାରିବେ। ରଥ ପାଖରେ ଏସବୁ କରିକି ପରିବେଶ ଟା ଖରାପ ହଉଥିବ ଆପଣଙ୍କର ବୁଝିପାରୁଛନ୍ତି।
ହ ଖରାପ ତ ହଉଛି କାହିଁ ନା ତାଙ୍କୁ ଯିଏ ସବୁ ଦାୟିତ୍ଵ ନେଇଛନ୍ତି ତାଙ୍କୁ ସେ ସବୁ ଅନମେରିଡ ସବୁ।
ଚାହିଁଲେ ଚାହିଁଲେ ବିରୋଧ କରିପାରିବେ କିଛି ଲୋକ ଚାହିଁଲେ ବିରୋଧ କରିପାରିବେ ହେଲା।
ନା ସେଇ ତ ମତେ ସେଥିପାଇଁ ଚାନ୍ଦା ମାଗୁଥିଲେ ପଇସା ଦେ ବୋଲି। ମୁଁ ମନା କଲି କି ନା ମୁଁ
ଏସବୁ ଆମ ସଂସ୍କୃତି କୁ ଶୋଭା ପାଉନି ହେଲା। ଆମର ଗଣେଶ ପୂଜା ଆମର ସରସ୍ଵତୀ ପୂଜା ହେଲା। ଏସବୁ କି ବିଶ୍ଵକର୍ମା ପୂଜା ଏସବୁ ରେ ଆମର ହଁ ପଜେଇ ଦଉଛନ୍ତି କି ଅଲଗା କୌଣସି ବି ପୂଜା ପର୍ବ ହେଲା ଚଳିଯିବ। କିନ୍ତୁ ରଥଯାତ୍ରା। ଟା ଆମର କେବଳ ଯଦି ଘଣ୍ଟ ଆଉ କୀର୍ତ୍ତନ ଡିଜେ ବି ଆସିଲେ ଚଳିବ। କିନ୍ତୁ ସେ ଡିଜେରେ କେବଳ ଘଣ୍ଟ କିର୍ତନଟା
ନା ନା ଭ ଭଜନ ଆମର ବାଜେ ଭଜନ ବାଜେ ଭଜନ ଏଟା ନୁହଁ ମାନେ ଆଧୁନିକ ଷ୍ଟାଇଲରେ ଯୋଉ ଭଜନ।
ହୁଁ।
ତ ସେଟା ବାଜେ ସେମିତି କିଛି ଆମର ଏମତି ବେସିକାଲି ନେବେ ଯେ
ଏବେ ତ ଜଗନ୍ନାଥଙ୍କର ବହୁତ ସାରା ଗୀତ ବାହାରିଲାଣି ନା।
ହୁଁ ସେଥିପାଇଁ ଆଧୁନିକ ଡିଜେ ବାଯେ।
କୋଉଠି ଗୋଟେ ରାଇରଙ୍ଗପୁର ନା କୋଉଠି ଗୋଟେ ସେଇଟା ଦେଖିଥିଲି। ବହୁତ ଭଲ ଭାବରେ ରଥଯାତ୍ରା କରୁଛନ୍ତି ପୁରା ମାନେ ସେଇ ଘଣ୍ଟ କୀର୍ତ୍ତନର ପୁରା ଜଗନ୍ନାଥଙ୍କର।
ହଁ।
ହୁଁ।
ସବୁଆଡେ ଟିକେ ସବୁ ମାନେ କଣ କହିଲ ଟେକ୍ନିକାଲ ଯୁଗ ହେଇଗଲାଣି ଏ ସବୁ। ତ ସେଥିପାଇଁ ଆଡଭାନ୍ସ ଠୁ ଆଡଭାନ୍ସ ମ୍ ମାନେ ଯୋଉଁ ଆଡଭାନ୍ସ ଉଦୟ ହେଇଗଲେଣି। ତ ସେଥିପାଇଁ କିଛି ନୂଆ କରିବାକୁ ଚାହନ୍ତିନି ସେମାନେ।
ହୁଁ ହୁଁ ନୂଆ କରନ୍ତୁ, ନୂଆ ଟା ବି ଠାକୁରଙ୍କ ଉପରେ ନେଇକି ବି ନୂଆଟା ହେଲେ ଚଳିବ କିନ୍ତୁ ଏମିତି ନୂଆ ଆଉ କଣ।
ଚାଲିଛି ଚାଲିଛି ଆଉ କିଏ ବିରୋଧ କରେ ଯିଏ ବିରୋଧ କରେ ମୁଁ ଏତାକେ ପଚାଶ ଜଣଙ୍କ ଭିତରେ ମୁଁ ଅଛି। ସେ ଯଦି ମୁଁ ମନା କରିଦେବି ତ ମୁଁ କରିବିନି ସେ କଣ ମୋ ପାଇଁ ବନ୍ଦ କରିଦେବେ କହ।
ସେଟା ତ ବନ୍ଦ ହବନି କିନ୍ତୁ ଆପଣ ଯଦି ସମସ୍ତେ ଚାରି ପାଞ୍ଚ ଜଣ ମିଶିକି ଯଦି ଗୋଟେ ଜିନିଷ ଯଦି ବନ୍ଦ କରିପାରିବେ ତାହେଲେ ହବ।
ପାଞ୍ଚ ଜଣ ସବୁ ଛୁଆ ଯୋଉଠି ରାଜି, ଦେଖ ଚାରି ପାଞ୍ଚ ଜଣଙ୍କ ଦେଖ ରାଜାକୁ ଯିଏ ଯିଏ କରୁଛନ୍ ସେ ରାଜା କୁ ମାନନ୍ତି, ରାଜା ବି ସେ ନିଜେ କହୁଛି ନିଜେ ଡିଜେ ବଜାଅ ବୋଲି। ଠିକ ଅଛି ଯଦି ପାଞ୍ଚ ଜଣ ଆମେ ବିରୋଧ କଲୁ ତ ଯୋଉଠି ପଚାଶ ଶହେ ଜଣ ଥିବେ ଏଠି ପାଞ୍ଚ ଜଣ ଏକା , ହଁ।
ଆପଣଙ୍କର ଯାହା ଅଛି ଆପଣଙ୍କର ଯାହା ହେଇ ଆସୁଛି। କିନ୍ତୁ ଆଉ କହିପାରିବୁନି।
ମୁଁ କହେ ମତେ ପଇସା ମତେ ପଇସା ମାଗିଲେ କହିଲେ ଚାନ୍ଦା ଦେ ବୋଲି, ମୁଁ ମନା କଲି ମୁଁ କହିଲି ନା ନା ମୁଁ ଦେଇପାରିବିନି ମୁଁ ଦେବିନି ତ। ହ ଡିଜେ ଫିଜେ ବଜାଅ ଠାକୁର ମୁହଁ ସେମିତି ନର୍ମାଲ ରେ ଯଦି ତମେ ଲୋକଙ୍କୁ ହଁ ଦୁଇଶହ ଚାରଶହ ପାଞ୍ଚ ଲୋକଙ୍କୁ ତମେ ସେଇ ସେଇଦିନ ଅରୁଆ ଡାଲମା ଦେଇ ଖାଇ ପିଏଇଲ। କିଏ ଗୋଟେ ବି ଭଲ ଗୋଟେ କା କଣ କଲ ତ ମୁଁ ପଇସା ଦେବି, ନହଲେ ଦେ
ହଁ ହଁ ନାଇଁ ଡିଜେ ବି ଡିଜେ ବି ବଜେଇବା ଖରାପ ନୁହେଁ। ଶୁଣନ୍ତୁ ଡିଜେ ଟା ଖରାପ ନୁହେଁ, ଡିଜେ ରେ ଯଦି କେବଳ ଘଣ୍ଟ କୀର୍ତ୍ତନର ତାଳ ଥିବ। ମାନେ ଯେମିତି ଟିକେ ଆମର ଏଇ ସବୁ ରେକର୍ଡିଂ କରିଦେଇକି ଘଣ୍ଟ କୀର୍ତନର ନାଦଟା ଖାଲି ଡିଜରେ ବାଜନ୍ତି। ବାଜୁଛି ଚାରିଆଡେ ବି ବାଜୁଛି ସେଇଟା ଭଲ ଲାଗିବ। ଆମର ଏଠି ବି ହଉଛି। ଆମର ଏଠି ହଉଛି କିନ୍ତୁ ଆମର ସେମିତି ହଉନି, ବାକି ଭଲରେ ହଉଛି। ନା ନା ଆମର ବଡ ରଥ। କିନ୍ତୁ ଆମର ଗୋଟେ ଏଠି ଜଗନ୍ନାଥ ବସନ୍ତି, ହୁଁ। ହୁଁ ଆମର ଗୋଟିଏ ରଥ। ଆମର ପୁରୀରେ ତିନିଟା ରଥ, ଆମର ଏଠି ଗୋଟିଏ ରଥ।
ହଁ ହୋ ହୋ।
ହୁଁ ଗୋଟେ ରଥ ପାଇଁ ବହୁତ ଲୋକ ବି ହୁଅନ୍ତି।
ଆରେ ନିଜେ ନିଜ ଗାଁ ଗାଁ ରେ ସବୁ ହେଇକିନା ରଥପଥ କରିବେ ଜଗନ୍ନାଥଙ୍କୁ, ଠାକୁରଙ୍କୁ।
ହୁଁ ଜଗନ୍ନାଥ ଯୋଉଠି ବି ଜଗନ୍ନାଥ ମନ୍ଦିର ଗାଁ ଗାଁ ରେ ଅଛନ୍ତି। ତ ରଥଯାତ୍ରା ରେ ଆମର ଗାଁ ଗାଁରେ କରିବା ଉଚିତ ଛୋଟ ଛୋଟ କୁନି କୁନି ରଥ ବି ସବୁ ଛୋ ଛୋଟ ଛୁଆ ଆଣୁଛନ୍ତି ଖୁସି ଲାଗୁଛି। ଆମେ ତ ବଡ ରଥ ତ ମୁଁ ମୋ କଥା କହୁଛି ମୁଁ ତ ଆଜି ଯାଇଁ ବଡ ରଥ ଟାଣି ପାରିନି। ରଥ ଦୌଡି ଛୁଇକି ନମସ୍କାର ପଛିକିନା ଟାଣି ପାରିନି କିନ୍ତୁ ଗାଁକୁ ଯୋଉ କୁନି ରଥ ଆସେ ସେତିକି ସୌଭାଗ୍ୟ ତ ମିଳେ ଟାଣିବା ପାଇଁ।
ଓ ହୋ ନା ଆମର ଆଗେ କେମିତି କହିଲ ଏ ଯୋଉ କାନ୍ଧରେ ନଉଥିଲେ ମାନେ କାଳିଆ ବଳିଆ ଜଗା ବଳିଆ ସୁଭଦ୍ରାଙ୍କୁ। ସେ ଆସିକି ମାନେ କାନ୍ଧରେ ଯେମିତି ବଝିରେ ନିଅନ୍ତି ହଲେଇ ଝୁଲେଇକି ସେମିତି ନିଅନ୍ତି ଏଇ ଦି ତିନି ବର୍ଷ ହେଲା ରଥ କଲେ ତିନି ବର୍ଷ ହେଲା। ତ ବଡ ରଥ ଟେ ହେଲା ତାପରେ ଏମିତି ନର୍ମାଲ ଏମତି କହିଲେ ଏ ହଉନି ତାପରେ ଡିଜେ ବଜେଇଲି ଆଉ। ଡିଜେବା ଖରାପ ଏମିତି ନୁହଁ ମାନେ ଏମତି ମାନେ କଣ କହିଲ ଭଜନ ଗୀତ ଆଉ। ସେ ଟାଣନ୍ତି ନାଚନ୍ତି। ଠାକୁରଙ୍କୁ ଦିନେ ଦିନେ ନିଅନ୍ତି ଆଉ ନା ସେମିତି କିଛି ଖରାପ ନୁହଁ।
ହୁଁ ତାଙ୍କୁ ଭଲ ଲାଗିଲା ଯାହାକୁ ଯୋଉଟା ଆଉ। ଅଛି ଯୋଉ ଗାଁ ରେ ଆଉ ଆଉ କଣ ସବୁ ଆଉ କୋଉ ଠାକୁର ଅଛନ୍ତି ଆପଣଙ୍କ ଗାଁ ରେ।
ହଁ ଆରେ ଏଠି ସବୁ ଠାକୁର ଯେମିତି ସି ବ, ଶନି, ହିଙ୍ଗୁଳା, ମଙ୍ଗଳା, ଜାଗୁଳେଇ। ଆଉ, ସାଇବାବା, ତାରିଣୀ, ଜଗନ୍ନାଥ।
ଆଛା ସବୁ ଠାକୁର ଅଛନ୍ତି ଆଉ ସବୁ ଠାକୁରଙ୍କର ପର୍ବ ପର୍ବପର୍ବାଣୀ ହୁଏ ନା?
ହଁ ସବୁ ସବୁ ଠାକୁରଙ୍କର ଭୋଗ ଫୋ ହୁଏ।
ହୁଁ ଆମ ଗାଁରେ ବି ଏଠି ବହୁତ କିଛି ହୁଏ ବର୍ଷକୁ।
ଦେଖ ଆମ ଗାଁ ରେ ଏମିତି ଗୋଟେ ଦେଖ ଇଏ ଅଛି ମୁଁ କହିବା କଥା ନୁହଁ। ହେଲା ଆଜ କାଲି ଡେଟରେ ଯୋଉ ମାନେ ଯେମିତି କି ଗୋଟେ ନ ରୁମାଲ ରେ ଗୋଟେ ଲୋକ ଯେମିତି ଗୋଟେ କରୋନା ଟାଇପ ରେ ପ୍ରତେକ ଗାଁ ର ଯାହାବି ହେଲେ କରୋନା ବାହାରିଚନ୍ତି ଆମ ଗାଁରୁ ବହୁତ ବା ଟୋଟାଲି ବାହାରି ନାହାନ୍ତି ଟୋଟାଲି ଏକକୁ ସବୁ ସବୁ ବାହାରକୁ ଯାଇଥିଲେ ସବୁ ଆସିଚ଼ନ୍ତି ଗୋଟେ ଗୋଟେ ଜଣେ ବି କେହି ହେଇନାହାନ୍ତି ତ ଆମର ଯେମି ଦି ଗୋଟେ ନର୍ମାଲ ଗୋଟେ କୁନିଜେ ଆମ ଗାଁକୁ ଆମ ଚାରିକରଆଙ୍କ ଠାକୁର ନା ଆମେ ଠାରଙ୍କୁ ବହୁତ ମାନୁ। ଚାରିିକରଆଙ୍କ ଆମର ସବୁ ପକାର ଠାକୁର ଆସିଲେ ସବୁ ପୂଜା ପାଠ ଭଲ ମନ୍ଦ ସବୁ ହୁଏ।